ହ୍ୟାଲୋ! ହଁ ଶୁଭିଲା।
ଏବେ ହେଲା କିନ୍ତୁ, ସେତେବେଳେ କଣ ମୁଁ ଟ୍ୟାପ୍ କରୁଛି ତା' ଉପରେ ସେ ହଉନି। ଆସୁହିନା ନାଇଁ। ହେଲା, ମୁଁ କଲ୍ ରିସିଭ୍ କରିବି କେମତି? ହଁ, ନା ସେ କଣ ଟିଏ-ଏ ନେଟୱର୍କ ପ୍ରୋବ୍ ନାମ୍ ରହିଯାଇଥିବ ତ ଆଉ ହୁଁ। ଏମିତିଆ ଭାରି ନେଟଉଆର୍ ପ୍ରୋବ୍ଲେମ ରହୁଛି ଯେ
ହଁ, ବହୁତ ହଉଛି। ଆଜି ମୋର ଫାଇପ୍। ଚିଁ ଚାଲୁନି ଆଜି ଫୋର୍ ଜି ଚାଲୁଛି।
ଓ ହୋ! ଏ ବର୍ଷା ବର୍ଷା ପାଗ ପାଇଁ ବି ଆହୁରି ନେଟ ଟେ ବହୁତ୍ କମି ଯାଉଛି। ହୁଁ, ବହୁତ୍ ଧିରେ ବି ଯାଉଛି।
ହଁ, ଆମର ଏଠି ଫାଇଭ୍ ଜି ଚାଲିବ। ଟ-ଟାୱାର ଟା ପାଖରେ ଅଛି।
ହୁଁ।
ଏବେ ଟିକେ ବର୍ଷା ପାାଗ ଯେହେତୁ, ସେ ଭୋଜି ଚାଲଛି ଆଉ।
ଆଚ୍ଛା।
ହୁଁ।
ଆଉ କଣ ଖବର କହ?
ସେମିତି ସୁଖେ ଦୁଃଖେ। ତୁ କହ।
ହଁ, ମୋର ତ ସେଇ ଆଉ କଣ କହିବି! ଆବେ ତୁମେ ଯୋଉ କୋଜସ୍ ସ୍ପେଶାଲ ଓ ଜେ ଇ ର ପକେଇନଥିଲୁ ନା ଫର୍ମ ଟା
ହଁ।
ତୋର-ଅ ଆସିଲା ପରୀକ୍ଷା ପାଇଁ
ଏଯାଏଁ ତ ଆସିନି।
ପରୀକ୍ଷା ତାହଲେ ତମର ହେଇନାଇଁ।
ନା, ଏବେ ସେ କ ଦେଖଉଥିଲା କି! ଆ ଗୁଗଲ୍ ରେ ତେର ଜୁଲାଇ ଠୁ-ଉ ତେର, ଚଉଦ, ପନ୍ଦର, ଏମିତି ତିନି ଦିନ ଅଛି ଏକ୍ଜାମ।
ଓହୋ! ଆଚ୍ଛା କୋଉଠି ସେଣ୍ଟର, କୋଉଠି କୋଉଠି ଦେଇଛୁ କି?
ଯାଜପୁର, ଭଦ୍ରକ, କଟକ।
ହୁଁ, ହୁଁ, ଯାଜପୁର ଦେଇଛୁ ନା ତୋର ଦେଖିବୁ, ରୋଡରେ ପଡ଼ିବବୋଧେ
ତୁ କଉଠି ଦେଇଥିଲୁ?
ମୁଁ ଦେଇଥିଲି କଟକ, ଭୁବନେଶ୍ଵର, ଯାଜପୁର ନା କଣ? ନା ବୋଁ କଟକ, ଯାଜପୁର, ଭୁବନେଶ୍ବର ଏମିତିଆ ଟା କଣ ଦେ
ଓ ତୋର କୋଉଠି ଆସିଥିଲା?
କଟକ ଫାଷ୍ଟ ଯୋଉଠି ଦେଇଥିବୁ। ସେଇଠି ହିଁ ଆସିବ
ଓହ! ହେଟା କୋଡ଼ି କିଛି ଆଇ ଐସ୍ଲାମ୍।
ଏଇ ଯୋଉଁ କଉଠି ଟେ ଭୁଲି ଯାଇଛି। ର କହୁଛି କହୁଛି। ଜଗତପୁର କଟକର ଜଗତପୁର।
ପୁର୍ ଭିତୁରୁକୁ।
ହଁ, ଭିତରୁକୁ ସେଇ ଯୋଉ ହଁ, ସେଇଠି ଟିକେ ଭିତୁରୁକୁ। ଇଷ୍ଟର୍ଣ୍ଣ ଏକାଡେମୀ ହେଲା। ସେ ତାରି ପାଖରେ
ତମ ଘରଠୁ କେତେ କିଲୋମିଟର?
ଅଳ୍ପ ବାଟ ଆମର।
ଉଁ ହୁଁ।
କଟକ ଟା ବେଶୀ ପାଖ ହବ ନା କଟକରେ କଣ ଆମେ ଅଧ ଘଣ୍ଟାରେ ପହଞ୍ଚିପାରିବୁ।
ମୋର ତ ମୁଁ ଦେଇଚି ଯାଜପୁର ଭଦ୍ରକ କଟକ କହିଥିଲ କଟକ ପକେଇ ଦେଇଥାନ୍ତି ତମ ଘରକୁ ପାଖରୁ ମୋତେ ସୁବିଧା ହେଇଥାନ୍ତା।
ଆମ ମାନେ ତୁ ତମ ଘରୁ ଆସିବୁ ନା ଆମ ଘର ପାଖରେ ଯିବୁ କହନି। କଥା ଏ କଣ କିଛି ତ ଭୁଲ କରୁନୁ ରୋଡ଼ରେ ତୋର ପଡିବ ଗୁଡି ଘର ବୁଝିପାରୁଚୁ ତ। ଗୁଡ଼ିଘର ମାନେ ଗୁଡ଼ି କହିବୁ ତା ସ୍କୁଟିରେ ନେଇକି ବୁଲେଇ ଆଣିବ।
ଆରେ ମୁଁ ସେଥିପାଇଁ କହିଲି ଭଦ୍ରକ ଟା ଯଦି କହିଲେ ପାଖରେ ଗହଲେ ଭଲ କଥା।
ତୋର ଭଦ୍ରକ ପାଖ ହବ ନାବେ?
ହଁ ଭଦ୍ରକ ଯିବି ସେଠି। ହାଇଷ୍ଟ ଆଜପର ଦେଇଚି।
ଫାଷ୍ଟ ନହେଲେ ଭଦ୍ରକ ଦେଲୁନୁ।
ଆରେ ଦେବଶିଷ କହିଲେ କିଞ ଫାଷ୍ଟ ଯୋଉଟା ଦବୁ ସେଟା ତେ ଆସେନି ସେକେଣ୍ଡ ଟା ଆସେ ଆ ଜଣ ଜଣା କର ସେ ଏମିତି କହିଲା ଆ ମୁଁ ହେଠୁ କହିଲି ଯେହେତୁ ଆମର ଭଦ୍ରକ ଟା ବାହାର ଖଡିକ ହବ ବାସ ପକେଇଦଲି।
ଉଁ ହେ ସିଏ ବୋଧେ ଜାଣିନାହି କି କଣ। ମୁଁ ଜାଣିନି କିନ୍ତୁ ଫାଷ୍ଟ ଆ ଯୋଉଠି ଦେଇଥାଉ ସେଇଠି ଆସେ ସମସ୍ତଙ୍କର ସେମ ହେଲା। ଯୋଉ ଗୁଡ଼ି ହରିଆର ବି ସେ ଫାଷ୍ଟ ଯାଜପୁର ଦେଇଥିଲା ତାର ଯାଜପୁର ଆଇଥିଲା ମେହକ୍ ବି ଯାଜପୁର ଦେଇଥିଲା ତାର ବି ଯାଜପୁର
ସାର ଯାଜପୁର। କୋଉଠି ଗୋଟେ ଆଇଥିଲା କହିଲା ଜି ଟାଉନ୍ କୋଉଠି ଗୋଟେ କହିଲା। ଯୋ ଇଏ ଗୁଡ଼ି
ପ ଟାଉନର କୁ ପଡିଯାଇଥିଲା। ହେଲା ବରୁ ବରୁଆ ବରୁଆ କୋଉ ଜାଗା ନାବେ?
ହଁ ବରୁଆ କହିଲା ହଁ ଜି ଟାଉନ ବରୁଆ ଆଇ ଟି ଇ କଲେଜ।
ଓହୋ ଆଚ୍ଛା ସେଇଠି ହେଇଥିବ ଆଉ ଓହୋ ଆଇ
ଏମ
ଆମ ଗାଁ ରୁ କେତେଟା ପିଲା ସବୁ ପଢ଼ୁଚନ୍ତି। ଆଇ ଟି ଆଇ କଲେଜ ନା। ହଁବା ଦେଖିଲାକୁ ଏଇ ଦି ଜଣଙ୍କର ଓଲଟା ପଡ଼ିଗଲା ହେଲା। ଇଏ ହଉଚି ଟାଉନ ପିଲା ସିଏ ହଉଚି ରୋଡ ପିଲା ଶୁଭୁଚି ନା।
ହଁ।
ଆ ମୁଁ କହିଲି ଇଏ ହଉଚି ଟାଉନ ପା ସେଏ ହଉଚି ରୋଡ ପିଲା ଦେଖିଲା ଦି ଜଣଙ୍କର ଓଲଟା ମାନେ ଏକ୍ସଚେଞ୍ଜ ହେଇଯାଇଚି। ଯି ଆଉ ହେଲା ମୁଁ କହିଲି ତୋର ସେଠି ପଡ଼ିଥିଲେ ଭଲ ହେଇଥାନ୍ତା ତାର ସେଠି ପଡ଼ିଥିଲେ ଭଲ ହେଇଥାତା ଆେ କହ ହଁ ବେ କହନା ମୋର ଡ଼ ରେ ପକେଇ ଦେଇଚନ୍ତି ମୁଁ କହିଲି ଆଉ ତମ ଘର ଘର ପାଖରେ ପକେଇବେ ନା ହଁ ବା ଯାଇଥିଲା ଦବନୁ ଏକଜାମ।
ହୁଁ।
ପରୀକ୍ଷା ପାଇଁ ତ ଯିବାକୁ ପଡିବ ନା ହେଲା ଆଉ ମୁଁ ଯୋଉ କଟକ ଦେଇଥିଲି ସେଇ ସେଇଠି ବା ଆର ବି ପଡିଥିଲା ବା ଦେବାଶିଷର
ହଁ ସେଇଟି ପଡ଼ିଥିଲା।
ହେଲେ ତାର ମୁଁ କେତେ ପିଲାଙ୍କୁ ଦେଖିଚି ଆମ ପିଲା ମୋତେ ଲାଗିଲି ସବୁ କ ଏଇଠି ପକେଇ ଦେଇଥିଲେ କି କଟକରେ, ହେଲା ବହୁତ ସାରା ପିଲା ତଥାପି ଆସିଥିଲେ।
ହଁ ସେ ଯଉ ଇଏ ବି ରୁ କଣ ରୁ ଋତୁରାଜ ସେ ବି ଯାଇଥିଲା।
ହଁ ଋତୁ କାନ୍ତ ବେ।
ନାଇଁ ଋତୁରାଜସ୍।
ରାଜ ଗୋଟେ କିଏ ଅଛି ମୁଁ ଜାଣିନେହିଁ।
ସେ ବି ଋତୁ ଜ୍ୟୋତି ସାରଙ୍କ ଘର ପାଖରେ ରୁହେ ସେ।
ଆ।
ଆଉ ଜ୍ୟୋତି ସାରଙ୍କ ଘର ପାଖରେ ଯିଏ ରୁହେ।
ହଁ ନା ମୁଁ ଜାଣିନି।
ହୁଁ।
ହୁଁ ହୁଁ ତୋର ଦେଖିବୁ ଆସିବ କ ଯାଜପୁର।
ଯାଜପୁର ପୁରୁଟା ପାଖରେ ପଳେଇ ଆସିଲେ ଭଲ ହୁଅନ୍ତା।
ହୁଁ। ଯାଜପୁରର କଉ ଜାଗା ଆସଛି କେଜାଣି। ଏଇ ବରୁଆ ଫରୁଆ ଆଇିଲେ ତୋର ଏତେ ଟେନସନ ରହିବନି ଭଲ।
ମ
ପାଖ ହବ। ରୋଡ ଏତେ ଆସିବ ହଇରାଣ ଯିବାକୁ ପଡିବ ବହୁତ ବାଟ।
ହଁପା।
ହୁଁ ଦେଖାଯାଉ କୋଉଦିନ ଆସୁଚି। ତମର ଆସିନି ନା।
ନା ଏଇ କିଛି ଏଇ ଏବେ ଆସିବ କେବେ ଦି ଚାରି ଦିନରେ ବୋଧେ ଆଉ।ଆସିଲେ ସିନା ଅଁ ଆଡମିଟ୍ କାର୍ଡଟା ତାପରେ ଏକ୍ଜାମ ପାଇଁ ଆସିବ। ହୁଁ ହେଇଟା ଏକ୍ଜାମ ରେ ଦେଖଉଚି ଗୁଗୁଲରେ। ବାର ତେର ଏକ ତେର ଚୋଉଦ ପନ୍ଦର।
ଓ ହୋ ଆଚ୍ଛା।
ଦେଖା ଯାଉ କୋଉଦିନ ଆ
ସିଏ ସେଇଟା ପକେଇ ସାରିଲା ପରେ ଏମ ସିଏ କରିବୁ ତ?
ଉଁ ହୁଁ ମୋର ଠିକ ନାହିଁ।
ହଉ କାଲି କିନ୍ତୁ ଦେଇଦବା ଦେଇ ଦେଇଥାଏ ନା।
ହୁଁ।
ଯଦି କିଛି ନହେଲେ କରିଦେବି ଲାଷ୍ଟକୁୁ।
ତୁ କୋଉଠି କରିବୁ?
କଣ କରିବି ଏଇ ଯୋଉ କାଉନସଲିଂ ରେ ପକେଇ ପାରିନଥିଲି। ଦେଖିଆ ଆଉ ଗୋଟେ ଡେଟ୍ ଅଛି ଆଗୁ ସେଇଥିରେ ପକେଇଦେବି ଦେଖିବା କଣ ହଉଚି। ସେମିତି ମୋର ଠିକ ଏ ପର୍ଯ୍ୟନ୍ତ କିଛି ହେଇନି ବୁଝିହେଲା।
ହଁ ତ ତଥାପି କୋଉଠି କରିବାର ଅଛି ମତେ?
ସେମିତି ମୋର କିଛି କରିବାର ନାହିଁ। ମୋର ହୋଉଚି ଜଦି ଗମେଣ୍ଟରେ ହେଇଯିବ କରିଦେବି। ଗମେନଟ ରୁ ଯଦି ନହେଲା ଇଷ୍ଟ ଉଣେଇଶ ରୁ ଛବିଶ।
ଉଁ ହୁଁ ।
ହେଲା ସ୍ପଟ ଯା ପିଲା ସବୁ ବି କହୁଛନ୍ତି କାଇଁ ଇନଫ୍ଲୁଏସର ବି କେତେ ଜଣ ୟୁଟ୍ୟୁବରେ ଦେଖୁିଥିଲି। ସେ ବି କହୁଥିଲେ କି ଯଦି ସେକେଣ୍ଡ ରାଉଣ୍ଡ କି ଥାର୍ଡ ରାଉଣ୍ଡ ଆଡକୁ ପଳେଇ ଆସିବ। କିନ୍ତୁ ସ୍ପଟ୍ ଯାଏ ଅପେକ୍ଷା କରିବ ଭ ଆସିଯୀବ ଆରାମ ସେ।ଭଲ ହେଇ ଚାର୍ଟ ଯି ପି ଟି ରେ ଦେଖୁଥିଲି ସେ କହିଲା ହଁ ଆସିଯିବ। ଫାଷ୍ଟ ରାଉଣ୍ଡରେ ବି ନହେଲା ସେକେଣ୍ଡ ରାଉଣ୍ଡରେ ବି ଆସିଯିବ।
ହଁ ସେ ଯୋଉ ନେଗେଟିଭ ମାରକିଂଥିଲା ତୁ ଖାଲି କଣ କମ୍ପୁଟର ଉନିଶ କରିକି ଆସିଥିଲୁ?
ହୁଁ କମ୍ପ୍ୟୁଟର ଅନସ କରିଥିଲି। ଆଉ ସବୁ କରିନଥିଲି ବେ? ତିରିଶ ରୁ ଚାଳିଶ ଟା ଖଣ୍ଡେ କରିଥିଲି ବୋଧେ? ମ୍ୟାଥ୍ ଗୋଟେ ଖଣ୍ଡେ ମ୍ୟାଥ ମତେ କିଛି ଆସିଲାନି। ଭାଇ କଷ୍ଟ ପଡୁଥିଲା ବେ? ପିଲା ତଥାପି କରିଚନ୍ତି ହେଲା। ମୋର ଆନ୍ସର ହିଁ ବାହାରିଲାନି। ମୁଁ କହିଲି କାହିଁ ବେକାରେ ମାର୍କ କାଟିବି। ହେଲା ମୁଁ କହିଲି କିନ୍ତୁ ଗୋଟେ ମୁଁ କହିଲି ସେଫଟି ପାଇଁ ଆଟେଣ୍ଡ କରିଦେଇଥିବି ଗୋଟେ ହେଲା। ଯେମତି କାଳେ ଏ ସେକ୍ସନରୁ କିଛି ଆହାହା ନ କଲେ କିଛି କାଳେ
ହଁ-ହଁ ଗୋଟେ କମ୍ପୁଟର ଆଉ ଗୋଟେ ମ୍ୟାଥମେଟିକ୍ ଆଉ ଆଉ ଗୋଟେ
ଦିଟା ପା।
ଏଥିରୁ ଷାଠିଏ ସେଥିରୁ ଷାଠିଏ।
ହଁ ଆଛା ଷାଠିଏ ଶହେ କୋଡିଏ ଟୋଟାଲ। କୋଶ୍ଚିନ୍ ତାପରେ ଗୋଟାକ ଚା ଚାରି ମାର୍କ।
ଆଚ୍ଛା। ସେଇଆକୁ ସମସ୍ତ ଦେଖୁଛି କଣ ହଁ ମାଇନସ୍ ମାର୍କିଙ୍ଗ୍ କେତେ ୱାନ ରହୁଛି ନା କଣ?
ଆଁ?
ହୁଁ ଆଉ କଣ କହ? ନାଇଁ।
କଣ ଆଉ କଣ କହିବି ନା କଣ?
ନାଇଁ ହଁ କଣ କହ।
ଆଚ୍ଛା, ଆଉ ରଜରେ କୁଆଡେ ବୁଲିବାକୁ ଯାଇଥିଲୁ?
ରଜରେଏ-ଏ ଯାଇଥିଲି ମୋ ପିଇସୀଙ୍କ ଘରକୁ ଯାଇଥିଲି।
ଆଚ୍ଛା।
ଆଉ ଯାହା ଘରେ ଯାହା ପିନ୍ଧେନା।
ହୁଁ-ହୁଁ ମୁଁ ହଁ ଯାଇଥିଲେ ହଁ ଆମ ଏଇ ପାଖରେ ଗ ଚଢେଇଧରା ବୋଲି ଗୋଟେ ଜାଗା ଗୋଟେ ଅଛି ସେ ଯାଇଥିଲି ମୁନିଆଁ ମଠ, ଗଡମଧୁପୁର ଜାଣିଛୁ ନା?
ଶୁଣିଛି।
ହଁ ସେ ଗଡମଧପୁର ଯାଇଥିଲୁ, ରାଣୀ ଉଆସ ଯାଇଥିଲୁ। ଆଉ ଆସିଲା ବେଳକୁ ଆମେ ମହାବିନାୟକ ହେଇକି ସେଠି ଗୋଟେ ପାର୍କଟେ ଅଛି ପୁସୁଣ୍ଡପୁର ପାର୍କ ହେଲା। ସେଠି ବୁଲିବାଲିକି ମେଳା ଟାଇପର ଟିକେ ପଡିଥିଲା ବୁଲିବାଲିକି ପଳେଇ ଆଇଲୁ।
ହୁଁଉ-ଉ-ଉ ସେଇଆ
ରଜରେ କଣ ହେଇଥିଲା?
ଆମର ହଁ ପିଠା ହେଇଥିଲା। ଗୋଟେ ହଉଛି କାକରା ଆଉ ଗୋଟେ ଏଣ୍ଡୁରି। ପୋଡା ଏରା ସବୁ ଏଇ ପିଠା ହଉଛି ଆଉ।
ହୁଁ ଆମର ପିଠା ଫିଠା କେହି ଖାଉନା।
ଆମର ବା ମାନେ ବାବା ଭାଇ
ନା ଆମର କେହି ପିଠା ଖାଆନ୍ତିନି ପିଠା ଛୁଇଁବେନି ଯଦି ବି କିଏ ଦେଇଥିବ ବାଇଚାନସ ହେଲା ସେ ସେଇ ଥୁଆ ହେଇ ହେଇକା ରହିଲା ଗୋରୁ କୁଣ୍ଡରେ ଦିଆହବ ନହେଲେ ଯଦି ମୋ ମାଆ ଖାଇବ ଖାଇବ, ମୋ ମାଆ ଖାଏ ହେଲା ସେ ସେମିତି ମାନେ ସେମିତି ବି ଇଣ୍ଟ୍ରେଷ୍ଟ ନୁହଁ ଖାଲି ନଷ୍ଟ ହବ ବୋଲି ସେ ଖାଇଦିଏ।
ହଁ କଣ ପିଠାହେରିଆ ହେଲା କହିଲା ହଁ ତାପରେ ମାଆ କୁହେ ଏ ଏକୁଟିଆ ଲୋକ କଣ ମ ପିଠା ଫିଠା ମୋର ବି ଏତେ ଇଚ୍ଛା ନାହିଁ।
ସେଇନାଗି କରୁନା ପିଠା ଫିଠା କରୁନା ତାପରେ ଛଣାଛଣି କରିଛୁ ବରା ପକୁଡି ଫକୁଡ଼ି ଏଇଗୁରା ଖାଇଥାଉ।
ପିଠା ଆମର ଓଡିଆମାନଙ୍କର ବହୁତ୍
ହଁ ସେଟା ତ ସତ କଥା କିନ୍ତୁ ଆଉ ବି ଦିଅନ୍ତି ବି ବହୁତ ଲୋକ ହେଲା।
ହଁ ବହୁତ ଲୋକ ଖାଆନ୍ତିନି ହେଲେ ପିଠାପଣା ମତେ ଏତେ ଭଲ ଲାଗେନି ହେଲା ମାନେ ନା ମତେ ଏତେ ଭଲ ଲାଗେନି ହେଲେ ଏମ୍ ଏମିତି ଆଉ, ହଁ ଟିକେ ହେଲେ ମତେ କାକରା ପିଠା ବହୁତ ଭଲ ଲାଗେ ଆଉ।
ହଉ ମୁଁ ଆଉ ଥରେ କରୁଚି।
ହଁ -ହଁ।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
ମୁଁ କାଟିବି?